ହାଲୋ
ହଁ ହାଲୋ
ଉଁ କଣ କରୁଛନ୍ତି?
କିଛି ନାଇଁ ବସିଥିଲି ଆପଣ କଣ କରୁଥିଲେ?
ମୁଁ ବି ଏଇଠି ବସିଥିଲି।
ଆଉ ବର୍ଷା ହଉଛି ନା ଖରା ହଉଛି ସେପଟେ?
ହଁ ବର୍ଷା ତ ଛାଡିଯାଇଚି ବର୍ଷା ହଉନି।
ଉଁ ଆଉ ସେ ଦେବସ୍ନାନ ପୂର୍ଣ୍ଣିମା ଦେଖିଯାଇଥିଲେ କି ନାଇଁ?
ଦେବସ୍ନାନ ପୂର୍ଣ୍ଣିମା ନା ଦେଖିଆକୁ ମୁଁ ଯାଇନି। ବର୍ଷା ହଉଥିଲା ନା ତ ଯାଇପାରିନି ଆଉ ଆପଣ ଯାଇଥିଲେ?
ହଁ ମୁଁ ଯାଇଥିଲି ଯେ ସେ ଯୋଉ ହାତୀ ବେଶ ବା ଲାଷ୍ଟକୁୁ ଦେଖିପାରିଲିନି।
ଅ ହ କାଇଁ କଣ ହେଲା କି? ପଳେଇ ଆସିଲେ ମୁଁ କହିଲି କାଇଁ ଦେଖିପାଲେନି ପଳେଇ ଆସିଲେ କଣ ପାଇଁ?
ନାଇଁ ବର୍ଷା ବି ହଉଥିଲା ଲୋକ ବି ଗହଳି କେତବଳେ କଣ ଆଉ କେତେ ସମୟ ରହିବି? କି ପଳେଇ ଆସିଲି ଆଉ।
ହୁଁ ହୁଁ ହୁଁ ଆଉ ଖିଆପିଆ ସରିଲାଣି?
ହଁ ସରିଲାଣି ଆପଣଙ୍କର?
ହଁ ସିରିଲାଣି
କଣ ହେଇଥିଲା ଆଜି?
ଚକୁଳି ଖାଇଥିଲି ଆପଣ?
ମୋର ରୁଟି ଆଉ ବର୍ଷା ପାଗ ତ।
ହଁ ହଁ ହଁ।
ଆ ପଢା ପ
କୁହନ୍ତୁ ହଁ ପଢା ପଢି ଚାଲିଚି।
ମାନେ ଗ୍ରାଜୁଏସନ ସରିଲାଣି?
ହଁ ସରିଲାଣି।
ଓ କୋଉ ଇୟର ପାସ୍ ଆଉଟ୍?
ହ୍ୟାଲୋ।
ହ୍ୟାଲୋ ମୁଁ କହିଲି ମାନେ ଏମତି କୋଉ ଇୟର ପାସ ଆଉଟ୍ ଆପଣଙ୍କର ହେଲା।?
ହଁ ଆଉ କଣ କୁହନ୍ତୁ ଆପଣ? ଭଲ ଅଛନ୍ତି ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆପଣଙ୍କର?
ହୁଁ ଘରେ ସବୁ ଭଲ ଅଛନ୍ତି ଆଉ ଆପଣଙ୍କ ଆଡେ କେମିତି କଣ ପାଗ?
ପାଗ ପୁରା ଏମିତିକା ବର୍ଷା ଗୋବର ଏମତି ସେମତି ହେଇକି ଅସ୍ନା ହେଇକି ଆଉ।
ହୁଁ ବର୍ଷା ଦିନେ କିନ୍ତୁ ଭଲ ଲାଗେ। ସବୁ ଗଛ ପତ୍ର ସବୁ ଭଲ ଦେଖା ଯାଆନ୍ତି ପ୍ରକୃତି ସେ ସେତେବେଳେ ଗୋଟେ ଅଲଗା ରୂପ ଧାରଣ କରେ ବର୍ଷା ଋତୁରେ। ସବୁ ପ୍ରକାର ଆମର ପନିପରିବା ବି ମିଳେ। ଶୀତ ଦିନେ ବି ମିଳେ କିନ୍ତୁ ବର୍ଷା ଋତୁରେ ବି ମିଳେ।
ପୁରା ଫୁଲ ଫୁଟିଥିବ ସବୁ ଗଛ ଗୁଡାକରେ, ପ୍ରକୃତିର ସୌନ୍ଦର୍ଯ୍ୟ ବର୍ଷା ଋତୁରେ ବହୁତ ନାଇ ଭଲ ଲାଗେ ଦେଖିବା ପାଇଁ।
ମତେ ପନିପରିବା ଦେଖିବାକୁ ଭଲ ଲାଗେ ଯୋଉ ପାଣି ପଡିଥିବ।
ହଁ, ଆଉ ଆପଣ କୁଆଡେ ବୁଲାବୁଲି କରିଚନ୍ତି?
ବୁଲାବୁଲି ମାନେ ହଁ ଏମତି ବର୍ଷାରେ ଏକା ଆଉ ଚଷମା ପିନ୍ଧା ଲୋକଙ୍କୁ ପ୍ରୋବ୍ଲେମ ତ ଜାଣୁଥିବେ?
ହଁ, ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯାଇନାହାନ୍ତି ଏ ବର୍ଷ।
ଏ ବର୍ଷ ନାହିଁ ଏତେ ଆଉ ଇଛା ହଉନି ଯିବା ପାଇଁ ଆଉ। ଖରା ବର୍ଷା। ଖରା ବର୍ଷା ଯେମିତି ପାଗ ଚେଞ୍ଜ ହଉଚି ଯେ, ସବୁ ଦେହ ଖରାପ ହେଇଯାଉଚି।
ହୁଁ ହୁଁ। ହୁଁ ଦେହ ଖରାପ ହିଁ ହବ, ଆପଣ ଟିକେ ଦେଖିକି ରହିବେ ଆଉ।
ସେଇଟା ଏକା ଖାଇବା ପତ୍ର ବି ଠିକ ହଉନି, ଏପଟ ସେପଟ ହେଇଯାଉଚି ଟିକେ।
ହୁଁ, ଖାଇବା ପତ୍ର ଠିକ ନହେ ଲେ ନହେଲେ ଦେହ ଖରାପ ହବ, ଆପଣ ଜାଣିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆଉ ଯଦି ସ୍ୱାସ୍ଥ୍ୟ ଟା ନ ରଖିବେ। ତାହେଲେ କଣ କାମ କରିବେ ଆପଣ, କିଛି ବି କରିପାରିବେନି, ଯେତେ ଯାହା କରିବାକୁ ଇଛା ଥିଲେ ବି, କିଛି କରିପାରିବେନି, କାରଣ -ଦେହଟା ଖରାପ ହେଇଯିବ ନା।
ଆପଣଙ୍କୁ କେମିତି ଦେହ ଅଛି ଆଉ?
ଠିକ ଠାକ ଅଛି।
ହାଲୋ।
ହଁ।
ଆଉ ଘରେ
ଆଉ ଆପଣ ଚାଲିବାକୁ ଯାଉଛନ୍ତି ନା ନାଇଁ, ବାୟାମ କରୁଛନ୍ତି ନା ନାଇଁ ସବୁବେଳେ।
ସବୁବେଳେ କରିବାକୁ ପଡୁଚି, ଡକ୍ଟରଙ୍କ ପରାମର୍ଶରେ।
ହୁଁ, ରକ୍ତ ସଞ୍ଚାଳନ ଆମର ଭଲ ରହିବ, ହାର୍ଟ ବି ଭଲ ରହିବ।
ହଁ ଅଁ।
କରିବା କଥା।
ତାପରେ ତ ୱେଟ ମାନେ ଓଜନ ଅଧିକ ହେଇଗଲେ ତ, ତାପରେ ତ ଗୋଟେ ଗୋଟେ ରୋଗ ବାହାରୁଛି ଆଉ।
ହୁଁ ଓଜନ ଅଧିକ ହେଇଗଲେ ବି ଅସୁବିଧା ନା, ଆମର ମଧୁମେହ ରୋଗ
ହୁଁ ଉଁ।
ହେଇଯିବ, ସେ ଆଉ ସେଇଟା ଗୋଟେ ଥର ହେଲା ମାନେ ଜୀବନ ସାରା ରହିଯିବ ସେଇଟା। ସେଇଟା ଗୋଟେ ବି ଆମର ତ ଯୋଉ ବଂଶଗତ ରୋଗ, ଆପଣଙ୍କ ଘରେ କାହାକୁ ଅଛି?
ହଁ ଆମ ବାବାଙ୍କୁ ଅଛି ଯେ, ବାହାଘର ପରେ ଆମେ ସବୁ ହେଲା ପରେ ହେଇଛି ଆଉ।
ଅହୋ। ହେଲା ପରେ ହେଇଛି ମାନେ, ଆପଣଙ୍କର ବି ପ୍ରାୟ ମାନେ ଥିବ ଚାନ୍ସ ମାନେ ଅଛି। ଆପଣଙ୍କୁ ବି ହେଇପାରେ ବଟ ଦେଖିକି ଆଉ କିିଆ ବି ଆପଣ ଯଦି ବି ଖିଆପିଆ ଯୋଉ ଇଏ ବ୍ୟାୟାମ ଫାମ କରିବେ ନା କିଛି ହବନି ଆପଣଙ୍କୁ, ଆଉ ଯଦି ନ କରିବେ ଯଦି ଏଇଟା ବଂଶଗ ଟିକେ ଥିବ, ଦେନ୍ ହେଇଯିବ, ମାନେ ହେଇଯିବ।
ମୁଁ ତ ଭାତ ଛାଡି ସାରିଲିଣି ଏବେଠୁ, କମ କମ ହି
ନା ନା ଭାତ ଏମିତି କିଛି ନାଇଁ କି, କି ଯୋଉ ଲୋକ ଲୋକମାନେ ଭୁଲ ଭାବି ଦିଅନ୍ତି କି, ଭାତ ଖାଇଲେ କି ଆଳୁ ଖାଇଲେ ବେଶୀ ମଧୁମେହ ରୋଗ ଭୁଲ, ମାନେ ମଧୁମେହ ରୋଗ ହେଲେ ଭାତ ଖାଇବା କଥା ନୁହଁ କି, ଆଳୁ ଖାଇବା କଥା ନୁହଁ। କି ସବୁ ଜିନିଷ ଏତେ ସବୁ ଜିନିଷ ଖାଇବା କଥା ନୁହଁ, ମିଠା ଖାଇବା କଥା ନୁହଁ। ଏମିତି ନୁହଁ କି ମିଠା ଖାଇଲେ କି ଇଏ ଖାଇଲେ ଆମର ମଧୁମେହ ରୋଗ ସେମିତି କିଛି ନାହିଁ। ଯଦି ଠିକ୍ ଜି ଯଦି ଠିକ୍ ଇଏ ଇଏରେ ଖାଇବେ ନା ତ କିଛି ହବନି ରୋଗ ତ କିଛି ହବନି। ଆଉ ଖାଇବା ବି ଆମର ରାତି ଭୋଜନ ଟା ବି ଆମେ ସାତଟା ପୂର୍ବରୁ ଖାଇବା କଥା। କିନ୍ତୁ ଆମେ ଲୋକମାନଙ୍କୁ ଟାଇମ୍ ମିଳୁନି ମାନେ ସମୟ ମିଳୁନି, ଠିକ ଅଛି ଆମର ବ୍ୟସ ବହୁଳ ଜୀବନ ବିଷୟରେ ହଁ ସେଇଆ ବାରଟା ତ ବିଲକୁଲ୍ ହବା କଥା ନୁହଁ, ମାନେ ରାତି ଖାଇ
ବାରଟା ହେଲେ ବି ଆପଣଙ୍କୁ ଯାବତୀୟ ରୋଗ ଧରିବ, ବାରଟାରେ ଆପଣ ଖାଉଛନ୍ତି ନା ଯାବତୀୟ ରୋଗ ଧରିବ ଏଇଥିପାଇଁ। ତ ଆପଣ ସବୁବେଳେ ଟ୍ରାଏ ମାନେ ଚେଷ୍ଟା କରନ୍ତୁ କି ନଅଟା ପୂର୍ବୁରୁ କି ଆଠଟା ପୂର୍ବୁରୁ ମାନେ ରାତ୍ରି ଭୋଜନଟା ସରିବା ପାଇଁ।
ତାପରେ ଯୋଉ ଭୋକଟା ହଉଛି ଦଶଟା ଏଗାରଟା ହେଲା ବେଳକୁ ସେତେବେଳେ ଆହୁରି ଜୋରଯାର୍ ଭୋକ।
ଆଠଟା ନଅଟା ବେଳେ ଖାଇଲେ ଦଶଟା ଏଗାରଟା ରେ ଆଉ କଣ ଭୋ ଭୋକ ଲାଗିବ, କିନ୍ତୁ ଖାଇବା ଦି ତିନି ଘଣ୍ଟା ପରେ ହିଁ ଶୋଇବା କଥା। କିନ୍ତୁ ବାରଟା ପ ପରେ ଆପଣଙ୍କ ଯୋଉ ଖରାପ ହବ। ଭଲ ନୁହଁ ସେଇଟାକୁ ଆପଣ ଯ ମାନେ ମୋର କେତେ ଥର ଦିନକୁ-ଦିନକୁ କେତେଥର, ଦିନକୁ ତ ମୋର ସକାଳେ ଗୋଟେ ଲଞ୍ଚ ରହିଲା ରାତିରେ ମାନେ ସକାଳେ ଦିପହର ଖାଇବା ରହିଲା ଆଉ ରାତିରେ ରାତ୍ରି ଭୋଜନ ଟା ରହିଲା, ବାସ୍ ଦିଟାକ ପୁରା ଠିକ୍ ସବୁବେଳେ ଠିକ୍ ଥାଏ, ଆଉ ମଝିରେ-ମଝିରେ ଯାହା ଟିକେ-ଟିକେ ଟି ବିସ୍କିଟ୍ ହେଇଗଲା କି ଫଳ କିଛି ହେଇଗଲା ଏମ୍ତି ସବୁ ଆଉ। ମାନେ ସେଇ ଏଇ ଦିରୁ ଚାରିଥର ବି ଯାଏନି। ଥର
ଆଉ ଜଳିଖିଆ ହେରିକା?
ଜଳଖିଆ ଏମିତି ସକାଳେ କେତେବେଳେ ଛୋଟ ମୋଟ କି ଉପରଆଲା ଟିକେ ବାସ୍ ସେତିକି। କାରଣ ଆମ ପାକସ୍ଥଳୀକୁ ବି ଟି
ଯେମିତି ପୁରୀ ଏମିତି ଜଳଖିଆ ହଉଛି ନା
ଯୋଉଦିନ ଯାହା ମାନେ ଏମିତି ସବୁଦିନ ନୁହଁ କି? ସକାଳୁ ବାହାରୁ ଜଳଖିଆ ଖିଆ ହବ, କି ସବୁଦିନ ଇଏ ଖିଆହବ ସେମିତି ନାହିଁ। କେତେଳେ କେମ୍ତି ଆଉ।
ପ୍ରାୟ ଲୋକ ଏମିତି ଖାଆନ୍ତି ନା ଗଜାମୁଗ, ଗଜା ବୁଟ, ଗୁଡ ପାଣି
ହୁଁ ସେଇଟା ବି ମୁଁ ଖାଏ ସେଇଟା ବି ମୁଁ ଖାଏ ସକାଳୁ-ସକାଳୁ। ବଟ୍ ସବୁବେଳେ ନୁହଁ, କିନ୍ତୁ ଲୋକ ସବୁବେଳେ ଖାଆନ୍ତି ମୁଁ ସବୁବେଳେ କିନ୍ତୁ ଖାଇପାରିବିନି। ମାନେ ଏମ୍ତି ତିନି ଦିନ କି ଚାରି ଦିନ ଥରେ ଏମିତି ଖାଇଲେ ଆଉ ଦିନ୍ ଆଉ ଦି ଦିନ କି ଆଜି ଇଟିଲି ହେଇଗଲା, ଉପମା ହେଇଗଲା କି ରୁଟି ହେଇଗଲା ପରଟା ହେଇଗଲା ଏମ୍ତି ଆଉ।
ହୁଁ।
କି ସବୁବେଳେ ବି ଏମ୍ତି ଖାଇବା କଥା ନୁହଁ ନା।
ହଁ ତାପରେ ମୁଁ ଶୁଣିଥିଲି ନଣ୍ଡା ବଗୁଲି ଯୋଉ ଆମେ ଯୋଉ ଖାଉଛେ ସେଟା ପୁଣି କାଉ
ହୁଁ-ହୁଁ-ହୁଁ-ହୁଁ ହଁ ସେଇଟା ଆକ୍ଚଲି ମାନେ ଯଦି ଆପଣ ବେଶୀ ମାତ୍ରାରେ ଖାଇବେ ନା ସେଇଟା ଦେହ ପାଇଁ ବି ଖରାପ୍ ହେଇପାରେ। ମାନେ ଯାହାର ହାର୍ଟ ମାନେ ଅଛି ଆମର ହାର୍ଟ ପେସେଣ୍ଟ ଯୋଉମାନୋନେ ଅଛନ୍ତି ହାର୍ଟ ମାନେ ହୃଦ ରୋ ଗିର ଯୋଉମାନେ ଅଛନ୍ତି ସେମାନଙ୍କ ପାଇଁ ବି ବେଶୀ ପରିମାଣରେ ଭଲ ନୁହଁ। ଆଉ ଯୋଉ ମୋ। ଆବୁ କିଛି ଅସୁବିଧା ଅଛି ସେମାନେ ସେଇଟା ବି ବେଶୀ ପରିମାଣରେ ଖାଇବା ଭଲ ନହଁ କୋଉ ଜିନିଷ ଟା ବି। ଆପଣ ଯୋଉ ଜିନିଷ ବି ଖାଆନ୍ତୁ ଯୋଉଟା ବେଶୀ ପରିମାଣରେ ଖାଇବା ଭଲ ନୁହଁ। ଯେତିକି ପରିମାଣରେ ଖାଇବା କଥା ସେତ ସେତିକି ପରିମାଣରେ ଖାଇଲେ ହିଁ ଠିକ ନହେଲେ ସେ ଟାର ଆଉ ଗୋଟେ ରୋଗ ଆପ ଆପଣ ଭାବିଥିବେ ହବନି ସେଇଟା ଆଉ ଗୋଟେ ରୋଗ‌ ହେଇ ପଳେଇଥିବ।
କୁଅନ୍ ହଁ ମୁଁ ଡକ୍ଟର ଙ୍କୁ ପ ପଚାରିଥିଲି ଯେ ଡକ୍ଟର ମତେ କହିଥିଲେ କି ହଳଦୀ ତେଲ ଆପଣଙ୍କୁ ଯାଉନି ଦେଖିଲା ବେଳୁ ଆମ ବେଳୁ ହଳଦୀ ହଳଦୀ ଲଗେଇ ଲ ଗେଇ ଆଉଥିରୁ ଏମିତି ଜିନିଷ ଗୁଡାକ ଆଉ।
ହେଇ ଜଣ ଜଣଙ୍କର ମାନେ ଆମର ଚର୍ମ ଟା। ଅ କିଛି ମାନେ ପ୍ରକୃତିର ଜିନିଷକୁ ଯାଏନି। ମାନେ ପ୍ରକୃତିର ଜିନିଷ କିଛି ଲଗେଇଲେ ଯେମିତି କି ଆପଣ କହିଲେ ହଳଦୀ ନର୍ମାଲ ନଡିଆ ତେଲ। ଏସବୁ ଜିନିଷ ଯାଏନି ତ ସେଇଟା ହଉଛି କଥା। ମାନେ କିଛି କିଛି ଲୋକ ଅଛନ୍ତି ତାଙ୍କ। ଚର୍ମକୁ ସେଇଟା ଯାଏନି ଆଉ ପ୍ରାୟ ସମସ୍ତଙ୍କୁ ଯାଏ ସେମିତି କିଛି ନାହିଁ। କିନ୍ତୁ କିଛି କିଛି ଲୋକଙ୍କୁ ତାଙ୍କର ଚର୍ମ ଖରାପ ହେଇଯାଇଛି କି କଣ ମାନେ। କିଛି କିଛି କେମିକାଲ ବାଜିକି କି କଣ ତ ସେଇଟା ଯାଏନି ତ ସେଇ କ୍ଷେତ୍ରରେ ଡା କ୍ତର ମନା କରନ୍ତି କି ନା ଏଇଟା ମାନେ ବ୍ୟବହାର କରବନି ବୋଲି। କି ହଳଦୀ ହେଇଗଲା ନଡିଆ ତେଲ ହେଇଗଲା ନଡିଆ ତେଲ ବି କାହା କାହା ଚର୍ମକୁ ଯାଏନି।
ମରା ନଡିଆ ତେଲ ଟା ଯାଇବା ବାକି ଏ ହଁ। ଏଲୋବେରା ଜେଲ ଟା ବି ଯାନି କାହା କାହା ଦେହକୁ।
ହଁ ଆଲବେରା ଜେଲ୍ ଆମର ଯୋଉ ମିଳୁଛି ପତଞ୍ଜଳିର ହଉ। କି କଣ ସେଇଗୁଡା ପ୍ରାୟ ଯାଏ କିନ୍ତୁ ଆମର ଯୋଉ ରିଏଲ୍ ଆଲୋବେରା ଟା। ସେଇଟା ଆକଚୁଆଲି ଆପଣ ଠିକ ଭାବରେ। ବ୍ୟବହାର କଲେ ଠିକରେ ଯିବ ମାନେ ଆଲୋଭେରା ଟାକୁ ଫାଷ୍ଟ କାଟିକି ଆଣିବେ ଦେନ ପାଣି ରେ ଟିକେ। ପକେଇକି ରଖିବେ କିଛି ସମୟ ପାଞ୍ଚ ମିନିଟ ରହିବେ ତାର ଗୋଟେ ହଳଦିଆ। ଅଂସ ବାହାରିବ ଆଲୋଭେରାରୁ ମାନେ ଯୋଉଟା ଗଛରୁ ତୋଳା ହେଇଥିବ ସେ ଟିକେ ବାହାରି ଯିବ ତା ଉପରେ ଯଦି ବ୍ୟବହାର କରିବେ ଦେନ୍ ସେଇଟା କିଛି ଏତେ। ସାଇଡ ମାନେ ହୁଏନି ଅସୁବିଧା ହୁଏନି।
ଆ ଆପଣ ଯଦି ମାନେ ତାକୁ ସିଧାସଳଖ ଆଣିକି ଲଗେଇଦେବେ ସେଟା ଟିକେ କୁଣ୍ଡେଇ ହବ।
ହୁଁ। ଆଜ୍ଞା।
କଣ କରିବେ ମୁଁ ରଖୁଛି।
ଆଜ୍ଞା।